ହଁ ସାର୍ ନମସ୍କାର୍।
ନମସ୍କାର୍ ଆଜ୍ଞା। ବହୁତ୍ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ସେମିତି ଅଛି ଆଉ, ଆଉ
ସବୁ ସେ, ସବୁ ସେ ଈଶ୍ୱରଙ୍କ ରୂପ। କିଛି ନାଇଁ, ସେ ଜଞ୍ଜାଳମୟ ଭିତରେ କିଛି ସମୟ ବାହାର କରିପାରିଚି, ସେଇଟା ବହୁତ୍ ମୂଲ୍ୟବାନର କଥା।
ହଁ ହଁ ସାରେ। ଚାଚୁ ଠିକ୍ କହିଲେ, ଆଉ କୁଆଡେ ବୁଲାବୁଲି କରି ଯାଇଥିଲେ?
କୁଆଡେ ଯାଇଥିଲେ?
ଆଛା ଆଛା।
ମୁଁ ଗୋଟେ ଦିନ ପାଇଁ ଭାବିକି ଯାଇଥିଲି କିନ୍ତୁ ମତେ ସିଏ ଦଶ ଦିନି ପାଇଁ ରଖିଲା।
ହଁ ଆଛା ଆଛା ଆଛା, ହେଲେ ସମ୍ବଲପୁର୍ ଆଡେ ଯାଇଥିଲେ?
ଆପଣ କେତେବେଳେ ସମ୍ବଲପୁର ଯାଇଚନ୍ତି? ଥିଲି, ସେଠାରେ ଦଶ ଦିନି ରହିଲେ।
ହଁ ହଁ ହଁ ହଁ।
ଲୋକମାନେ ଓ